ହେଲୋ।
ବନ୍ଧୁ ଆପଣଙ୍କୁ ମୋ ଶବ୍ଦ ଆସୁଛି?
ହଁ ଅ, ଆଜ୍ଞା ବନ୍ଧୁ ନମସ୍କାର ଶବ୍ଦ ଆସିଲା ଆପଣଙ୍କର। ମୋ ଶ-ଶ- ଶବ୍ଦ ସ୍ପଷ୍ଟ ଭାବରେ ଆସୁଛି?
ଆଜ୍ଞା ବନ୍ଧୁ ଆସୁଛି, ତ ବନ୍ଧୁ ଆପଣ କଣ ବ-କ-କ କହିଲେ ନା କଣ ଆପଣ ଆଡେ ଜୋର ବର୍ଷା ହଉଛି ଏବଂ ଆପଣଙ୍କ ଛାତ ମଧ୍ୟ ପାଣି ପୂର୍ଣ୍ଣ ହେଇଯାଇ
ହଁ, ହଁ ବନ୍ଧୁ ଶୁଣନ୍ତୁ କଣ ହେଇଛି ଆମର ଛାତ କଥା ଶୁଣନ୍ତୁ। ଆମର ବୃଷ୍ ଟିପାତ ଯେହେତୁ କାଲି ରାତିରୁ ଅନବରତ ଭାବରେ ଲାଗି ରହିଛି। ଆଉ ବହୁତ ଜୋର ବି ହଉଛି ବୃଷ୍ ଟିପାତ ବୁଝିଲେ, ତ ସେଠି କଣ ହେଇଛି ଆମର ଛାତର ଯୋଉ ପାଣି ଯୋ ଉପଟେ ଯିବା ଆସିବା କରେ ସେଇ ଜାଗାଟାରେ ବୋଧେ କୌଣସି ଆବର୍ଜନା ରହିଯାଇଚି ଜମି ଯାଇଛି ସେଥିପାଇଁ ପାଣି ସେପଟେ ଆଉ ଯିବା ଆସିବା କରିପାରୁନାହିଁ, ସେଥିପାଇଁ ସେ ପାଣି ଗୁଡାକ କଣ ହେଇଚି ପୁରା ଜମି କି ଜମିକି ପୁରା ପାଣି ପୁରା ଫୁଲ ହେଇଗଲାଣି ପୁରା। ପୂର୍ଣ ଭାବରେ ଆଜ୍ଞା।
ନା ବନ୍ଧୁ ଶୁଣନ୍ତୁ ଆପଣ ପ୍ରଥମେ ଯୋଉ ଜାଗାରେ ପାଣି ଯିବା ଜାଗାରେ ଆବର୍ଜନା ଯଉ ଅଛି ତାକୁ ଜଲଦି ସଫା କରିଦିଅନ୍ତୁ। ନଚେତ୍ ଆପଣଙ୍କ ଲାଗି ଅସୁବିଧା। କଣ କହିଲେ ବନ୍ଧୁ ଅସୁବିଧା ହେବ? ପ୍ରଥମ କଥା ଯଦି ଆପଣଙ୍କ ଘର ପାଖରେ ପାଣି ଜମିକି ରହିବ ପ ଛାତରେ ତା ଛାତରେ ମଧ୍ୟ ମା ଆ ଛାତ ପାଇଁ ମଧ୍ୟ ଭଲ ନୁହେଁ ବୁଝିଲେ ଏବଂ ଦ୍ଵିତୀୟ କଥା ତା ଦେହରେ ଶିଉଳି ମଧ୍ୟ ପ୍ରବଳ ମା ମାତ୍ରାରେ ଲାଗିବ ବୁଝିଲେ? ଏବଂ ଶିଉଳି ଲାଗିଲେ ଆପଣ ଯାଇକି ଛାତ ଉପରେ ଗାଧାୟତା କରିପାରିବେ ନାହିଁ କାରଣ ଆପଣଙ୍କ ଗୋଡ ଖସିବ। ଏବଂ ଆପଣ ପକ୍କାରେ ପଡି ଆପଣଙ୍କ ମୁଣ୍ଡ ମଧ୍ୟ ଫାଟିଯିବାର ସମ୍ଭାବନା ଅଛି ବୁଝିଲେ।
ଆଜ୍ଞା ଆଜ୍ଞା। ଆଜ୍ଞା ବନ୍ଧୁ ମୁଁ ସେୟା କରିଚି। ସଫାସଫି ସବୁ କରିଦେଇଚି। ଆଉ ରହିଲା ଯୋଉଟା ପାଣି କଥା କହୁଚନ୍ତି ସେ ପାଣି ଗୁଡା ବି ଟିକେ ଟିକେ ଜମିଚି ଆଉ ପଳେଇଲାଣି।
ଆଜ୍ଞା। ନାଇଁ ବନ୍ଧୁ ଶୁଣନ୍ତୁ ଆଜି କଣ ହେଲା ବନ୍ଧୁ କହୁଚି ଆପଣଙ୍କୁ ଆଜି ବନ୍ଧୁ ମୁଁ କଲେଜ ଯିବା ପାଇଁ ଘରେ ଜିଦି କରୁଥିଲି ବୁଝିଲେ।
ଆଜ୍ଞା।
ଘରେ ଘରେ ବନ୍ଧୁ କହିଲେ କି କୁଆଡେ ଯିବା ଦରକାର ନାହିଁ କାରଣ ବର୍ଷାର ଆପଣ ତ ଏ ଯେ ସବୁଆଡେ ବର୍ଷା ହଉଚି କେବଳ ଆପଣଙ୍କ ଘର ଆଡେ ନୁହଁ। ପୁରା ଓଡିଶାରେ ବନ୍ଧୁ ଜୋରରେ ବର୍ଷାର ପ ସମ୍ଭାବନା ଦେଖାଯାଉଚି।
ଆଜ୍ଞା।
ତ ବନ୍ଧୁ କଣ କହିଲେ ମୁଁ ଘରେ ଯେତେବେଳେ କେମିତି କହିଲି ଯିବା କଥ ଥା ଘରେ ମନା କଲେ। ତ ବନ୍ଧୁ ମୁଁ ଜିଦି କରି ଘରେ ଲୁଚି କରି ପଳାଇଲି ବୁଝିଲେ। ଯାହା ଫଳରେ ବନ୍ଧୁ ମତେ କଲେଜରେ ଦୁ ଦୁଇଟା ସମୟ ଯାଏଁ ଠିଆ ହେବାକୁ ପଡିଲା ବୁଝିଲେ।
ଆଜ୍ଞା।
କାରଣ ବନ୍ଧୁ ମୁଁ କୌଣସି ପ୍ରକାର ଛତା କିମ୍ବା ରେନିକୋଟ ନେଇନଥିଲି। ଯାହା ଫଳରେ ଯଦି ମୁଁ ଓଦା ହୋଇଥାନ୍ତି ତାହେଲେ ମୋର ଦେହ ପ୍ରଚୁର ମାତ୍ରାରେ ଖରାପ ହେଇଥାନ୍ତା। ତ ବନ୍ଧୁ ସେଥିପାଇଁ ମୁଁ ବହୁତ ସମୟ ଅପେକ୍ଷା କଲି ଏବଂ ବର୍ଷା ବହୁତ ସ୍ ସମୟ ପରେ ବନ୍ଧୁ ଛାଡିଲା ଏବଂ ଭୋକରେ ମୋ ଜୀବନ ବନ୍ଧୁ ଆଉଟ ପାଉଟ ହେଇଗଲା ସମୟରେ ଯାଇ ମୁଁ ଘରୁକୁ ଆସିଲି ଏବଂ ଘରେ ମଧ୍ୟ ବହୁତ ପାଟି କଲେ ବୁଝିଲେ। ମାଡ଼ ମଧ୍ୟ୍ୟ ବନ୍ଧୁ ଖାଇଚି ଆଜି ବୁଝିଲେ।
ଆଜ୍ଞା।
ତ ବନ୍ଧୁ ଆପଣ କେବେ ଏମିତି ବର୍ଷାରେ କୁଆଡେ ଯାଇଚନ୍ତି ଏବଂ ବର୍ଷା ଛାଡିିନି?
ଆଜ୍ଞା ବନ୍ଧୁ ହଁ ଏବେକାର ଗୋଟିଏ ଘଟଣା କହୁଚି। ହୁଁ ମୁଁ କିଛିଦିନି ତଳେ ମୋର ମୋର ଯଉ ବଡ ଭଉଣୀ ଜଣେ ଥିଲେ ସେ ତାଙ୍କ ଶାଶୁ ଘରକୁ ମୁଁ ତାଙ୍କୁ ଛାଡିବାକୁ ଯାଇଥିଲି। ସେ ଯେହେତୁ ରଜରେ ଏ ବୁଲିବାକୁ ଆସି ଥିଲେ ଆମ ଘରକୁ ଏନ୍ତି ତ ତାଙ୍କୁ ମୁଁ ଛାଡ଼ିବାକୁ ତାଙ୍କ ଶାଶୁ ଘରକୁ ଯାଇଥିଲି। ଯେତେବେଳେ ଯାଇଥିଲି ଆମେ ଗୋଟିଏ ଚାରି ଚକିଆ ଯାନରେ ଯାଇଥିଲୁ ବସ୍ ରେ ଗଲୁ। ବସରେ ଯାଇଙ୍କି ଯୋଉ ମାନେ ଆମର ପହଞ୍ଚିବା ଗନ୍ତବ୍ୟ ସ୍ଥାନରେ ଆମେ ପହଞ୍ଚିବା। ବେଳେ ହିଁ ବର୍ଷାଟି ଜୋରରେ ହେଲା। ବର୍ଷା ତ ହେଲା ହେଲା। ଘଡଘଡି ବିଜୁଳି ମଧ୍ୟ ବହୁତ ଜୋରରେ ହଉଥାଏ ତ ଆମେ ସ- ସେଇ ଜାଗାରେ କଣ ଏଲା ନା ସେ ବସ ରୁ ଓହ୍ଲେଇକି ଦୌଡିକି ଗୋଟଏ ଜାଗାକୁ ଗଲୁ ଗୋ ଟେ ଦୋକାନ ଭିତରକୁ ଗଲୁ ଯୋଉଠାରେ ଲୋକମାନେ ଭରି ଭରି ଥିଲେ ଦଶରୁ ପନ୍ଦର ଜଣ ଲୋକ ପୁରୁଷ ଲୋକ ପୁଣି ସେଠାରେ ଭରି ଭର୍ତ୍ତି ହେଇକିନା ଥିଲେ ଏ ଯେହେତୁ ଭଲ ଲୋକ ଥିଲେ ସେମାନେ ଆମକୁ ଟିକେ ସାହାଯ୍ୟ କଲେ ଆମକୁ ଟିକେ ଜାଗା ଦେଲେ ସେ ଭିତରେ ଟିକେ ମାନେ ଆଶ୍ରୟ ନବା ପାଇଁ। ଜାଗା ଟିକେ ଦେଲେ ସେଠି। ମୁଁ ଗୋଟେ ଛୁଆକୁ ଧରିଛି ମୋର ଗୋଟେ ଛୋଟ ମାନେ ମୋ ଝିଆରୀ କୁ ଧରିଛି। ସେଠି ଗୋଟେ ପୁତୁରା ଆମର ଠିଆ ହେଇଛି ସେ ବର୍ଷା ହଉଛି। ଠିଆ ହେଇଛୁ ଆମେ ମୋର ସେଠି କଣ ହେଇଛି ଆମେ ଯେହେତୁ ଗୋଟେ ଅ ଜାଗା ନଥିବା ସ୍ଥାନରେ ଠିଆ ହେଇଛି ମୋର ପୁରା ମୁଁ ଭିଜିଇ ସାରିଲିଣି ପଛଆଡୁ ମୁଁ ପୁରା ଏକଦମ ଭିଜି ଯାଇଥିଲି। ଆଉ ଆମର ଯିଏ ସବୁ ଆମେ ସବୁ ଥିଲୁ ଆମେ ସେ ବସ ରୁ ସେ ବସ ରୁ ଓହ୍ଲେଇକି ସେ ଦୋକାନ କୁ ଯିବା ଭିତରେ ଆମେ ଅଧାରୁୁ ଅଧିକ ଓଧା ହେଇଯାଇଥିଲୁ ବୁଝିଲେ? ତାପରେ କିଛି ସମୟ ପରେ ଆମେ ଗୋଟେ ଗାଡି ମଗେଇଥିଲୁ ଜଣଙ୍କୁ କହିକି। ହଁ। ସମ୍ପର୍କୀୟଙ୍କୁ କହିକି ତ ସିଏ ଆସିଲା ପରେ ଆମେ ଆଉଥରେ ଓଦା ହେଇକି ସେଇଥିରେ ଗାଡିରେ ବସିକି ଘରକୁ ଯାଇ ଗଲୁ ତ ଏମିତି କିଛି ଥିଲା ମୋର ପ୍ରଥମ ବର୍ଷାରେ ଭିଜିବା ମୋର
ନାଇଁ ବନ୍ଧୁ ଆପଣ ଯୋଉ ଆପଣଙ୍କ ଦେଇ ଘରକୁ ଯାଇଥିଲେ ବୁଝିଲେ?
ଆଜ୍ଞା ଆଜ୍ଞା।
ତ ବନ୍ଧୁ ଆପଣ ସେଠି କେତେ ଦିନ ରହିଲେ ନା ଘରକୁ ପଳେଇ ଆସିଲେ?
ନାଇଁ ବନ୍ଧୁ ମୋର ତ ଯାଉ ଯାଉ ଆମେ ସନ୍ଧ୍ୟା ହେଇ ଯାଇଥିଲା ସେଇଦିନ ଯେହେତୁ ମତେ ସେଇଦିନ ଗୋଟେ ରହିବାକୁ ପଡିଲା ବର୍ଷା ବି ହଉଥିଲା ସେଇ ଦିନଟା ରହିବାକୁ ପଡିଲା। ଗୋଟିଏ ଦିନ ସେଇଦିନ ରାତିଟା ରହିଛିି ତା ପର ଦିନକୁ ମୁଁ ଆଉଥରେ ପ୍ରତ୍ୟାବର୍ତ୍ତନ କରିଲି।
ଆଜ୍ଞା ଆଜ୍ଞା ତ ବନ୍ଧୁ ଆପଣ ମଧ୍ୟ କୁଆଡେ ଅଧିକ ଯାଆନ୍ତୁ ନାହିଁ ବୁଝିଲେ? ଆପଣ ଏକରେ ଝିଅ ପିଲା ତାପରେ ଆପଣ ଜାଣିଛନ୍ତି ସମାଜ ବର୍ତ୍ତମାନ ଖରାପ ହେଇଗଲାଣି ବୁଝିଲେ? ଯାହାକି ଆମ ସମାଜରେ ବର୍ତ ବର୍ତ୍ତମାନ ନାରୀ ମାନଙ୍କ ପାଇଁ ସୁରକ୍ଷିତ ନୁହଁ ହେଲେ ବନ୍ଧୁ କି କିଛିଟା ଖରାପ ବ୍ୟକ୍ତିଙ୍କ ଲାଗି ଆମ ସମାଜକୁ ନିନ୍ଦିବାକୁ ପଡୁଛି। ଏବଂ ସମସ୍ତ ପ୍ରକାର ପୁରୁଷ ଜାତୀୟ ଉପରକୁ ସନ୍ଦେହଜାତ ମଧ୍ୟ ହେଉଛି ବୁଝିଲେ?
ଆଜ୍ଞା ଆଜ୍ଞା ନିହାତି ଆପଣ ଯୋଉଟା କହିଲେ ଯୋଉଟା କହିଲେ ଠିକ କହିଲେ ଆଉ ସତ ବି କହିଲେ ଆଜିର ଏଇ ଯୋଉ ଆମର ଯୁଗର ଯୋଉ ଯୁବପିଢି ଅଛନ୍ତି ସେ ଯୁବପିଢ଼ି ଯେତିକି ସତର୍କତାରେ ଅ ସତର୍କ ସତର୍କ ଅବଲମ୍ବନ କରୁଛନ୍ତି ପୁଅ ମାନଙ୍କ କଥା କହୁଛି ଖାସ କରି ଯୁବକ ମାନେ ସେମାନେ ନିଜେ ଏଇନା ଡରିକିନା ଅଛନ୍ତି ବୁଝିଲେ କାହିଁକିନା ସେମାନେ ଆମ ମାନେ ଝିଅ ମାନଙ୍କ ଅପେକ୍ଷା ଏବେ ସେମାନଙ୍କ ଉପରେ ଅଧିକ ଅତ୍ୟାଚାର ହେଲାଣି। ହୁଁ ମୁଁ ଜାଣିବାରେ ସମାଜରେ ଦି ଜଣଙ୍କୁ ସମାନ ଭାବରେ ସମାନ ସୁ ସୁବିଧା ସୁଯୋଗ ଆଉ ସେତିକି ଅଧିକାର ଦବା ଠିକ୍ ହବ।
ନାଇଁ ବନ୍ଧୁ ଶୁଣନ୍ତୁ ଆପଣ ଯାହା କହିଲେ ଠିକ କହିଲେ ଯେ ବୁଝିଲେ କିନ୍ତୁ ବନ୍ଧୁ ଦେଖନ୍ତୁ ଯେମିତି ଆପଣ ମୋର ବନ୍ଧୁ ବୁଝିଲେ ମୁଁ ଆପଣଙ୍କୁ ଏକ ବନ୍ଧୁ ହିସାବରେ ଗ୍ରହଣ କରୁଛି ବୁଝିଲେ। କିନ୍ତୁ ବନ୍ଧୁ ଦେଖନ୍ତୁ ସ କିଛି ଜଣ ପୁଅଙ୍କ ପାଇଁ ବୁଝିଲେ ଯେପରି ଆପଣଙ୍କୁ ଯଦି କି କୌଣସି ପ୍ରକାର ଖରାପ ବାର୍ତ୍ତା କହିଲା ଏବଂ କୌଣସି ଖରାପ ପ୍ରକାର ବ୍ୟବହାର ଦୃଷ୍ଟିରୁ ଅନେଇଲା ବୁଝିଲେ। ତାହେଲେ ସେଥିପ୍ରତି ଆ ଆପଣ ସତର୍କ ରୁହନ୍ତୁ ଯେ ହେଲେ ବନ୍ଧୁ ଆପଣ ଗୋଟେ ପୁରୁଷ ଜାତି ପାଇଁ ସମସ୍ତ ତ ପୁରୁଷ ଜାତିଙ୍କୁ ଖରାପ ଭାବିବେ ନାହିଁ ବୁଝିଲେ।
ହଁ ହଁ ସେଇ ଜିନିଷ ଟା ଭହୁଲ ଆ୍ଞା ହଁ। ସମସ୍ତେ ସେମିତି ଏକା ପ୍ରକାର ନୁହନ୍ତି।
ଆଜ୍ଞା ଦେଖନ୍ତୁ ବନ୍ଧୁ ଦେଖ ଆମ କଲେଜରେ ମଧ୍ୟ ବହୁତ ପ୍ରକାରର ଛାତ୍ରଛାତ୍ରୀ ପାଠ ପଢବାକୁ ଆସୁଛନ୍ତି ବୁଝିଲେ ଯଦି ଜଣେ ଛାତ୍ରୀ ତାଙ୍କ ବ୍ୟବହାର ଖରାପ କିମ୍ବା ସିଏ ଆପଣଙ୍କ ସହ ଭଲ ଭାବରେ ମିଶୁନାହାନ୍ତି ତାହେଲେ ଆପଣ ସମସ୍ତ ଛାତ୍ରୀଙ୍କୁ ତ ଖରାପ ଭାବିବା ଭୁଲ ନା ବୁଝିଲେ।
ଆଜ୍ଞା ଆଜ୍ଞା ବାସ୍ ସେଇଟା ହଉଛି କଥା। ଗୋଟେ ଶିକ୍ଷକ ଦୃଷ୍ଟିରୁ ହିଁ ଦେଖି ଦିଅନ୍ତୁ ଶିକ୍ଷକ ସଦାବେଳେ ତାଙ୍କର ମାନେ ମୁଖ୍ୟ ହଉଛି କଣ ତାଙ୍କର ହଉଛି କି ମୁଁ ଆସିବି ମୋ ପିଲାଙ୍କୁ ପାଠ ପଢେଇବି ସେମାନଙ୍କୁ ବୁଝେଇବା ହଉଛି ମୋର କାମ ପାଠ ପଢେଇ ବି ବୁଝେଇବାଉଛି କାମ କିନ୍ତୁ ସେମାନଙ୍କ ଭିତରେ ସେମାନେ ତାଙ୍କର କିଏ ଖରାପ ପିଲା ଥାନ୍ତୁ କିଏ ଭଲ ପିଲା ଥାନ୍ତୁ ସେଇଟା ସେମାନେ କେବେ ଦେଖନ୍ତିନି। ଶିକ୍ଷକ ହୁଅନ୍ତୁ କିମ୍ବା ହଁ
ତ ଯୋଉ ପିଲା ପାଠ ଶୁଣନ୍ତୁ କୁହନ୍ତୁ ଯୋଉ ପିଲା ପାଠ ଗ୍ରହଣ କରିବ ସିଏ ଆଗାମୀ ଦିନରେ ଭଲ ପିଲା ହୋଇ ବାହାରିବ ଏବଂ ଯୋଉ ପିଲା ପା ପରଣ କରିବ ନାହିଁ ଏବଂ ଚଗଲା ଏବଂ ଖରାପ ବ୍ୟବହାର ଦୃଷ୍ଟି ଶିଖିବ ତାହେଲେ ସେ ବନ୍ଧୁ ଆଗାମୀ ଦିନରେ ଏକ ଅସାମାଜିକ ବ୍ୟକ୍ତି ହୋଇ ବାହାରିବ ବୁଝିଲେ। ଯାହା ଫଳରେ ତା ଲାଗି ସମାଜ ମଧ୍ୟ ଖରାପ ହେବ ଏବଂ ତାଙ୍କ ଘର ଲୋକ ମଧ୍ୟ ବହୁତ ଜାଗାରେ ନିନ୍ଦା ର ଅସଯବ
ସମ୍ମୁଖୀନ ଆଜ୍ଞା ଆଜ୍ଞା ମୁଁ ବୁଝୁଛି ସେଇ ଜିନିଷ ସେଇଠ ତା ହଁ ସେଇ ଜିନିଷ ବୁଝିବା କଥା ଆଉ।
ଆଜ୍ଞା। ବନ୍ଧୁ ଆପଣଙ୍କ ଯୋଉ ଦୋକାନ ଟି ଅଛି ବୁଝିଲିେ ଆପଣ ଦୋକାନରେ କଣ ସବୁ ଜିନିଷ ରଖୁଛନ୍ତି ଟିକେ କହୁନାହାନ୍ତି?
ନାଇଁ ବନ୍ଧୁ ଆମର ଛୋଟ ମୋଟ ଦୋକାନ ଟିକେ ଖୋଲି ଦେଇଛୁ ଏଭଳିଆ ଏମିତି ଅଞ୍ଚଳରେ ଆମେ ରହିଛୁ ଯେ ଆମକୁ ନିଜର ପେଟ ପୋଷିବା ପାଇଁ ଟିକେ କିଛି ନା କିଛି କରିବାକୁ ପଡୁଛି। ସେଥିପାଇଁ ଘରର ଟିକେ ପରିସ୍ଥିତିକୁ ଦେଖିକି ଏ ବୟସ ହେଲେ ମଧ୍ୟ ମା ତାଙ୍କର କାମ ଚଳେଇ ରଖିଛନ୍ତି। ଛୋଟବେଳଠୁ ଆମକୁ କାମ ମାନେ ନିଜକୁ ଆମକୁ ତ ନିଜ ଗୋଡରେ ଠିଆ କରାଇବା ପାଇଁ ସେ କଷ୍ଟ କରିଚାଲିଛନ୍ତି ସେଥିପାଇଁ ଗୋଟେ ଛୋଟ ଗୋଟିଏ ଦୋକାନ ରେ ଖୋଲିଛନ୍ତି ଯୋଉଥିରେ ପାନ ଚା ବିସ୍କୁଟ ତ ଏମିତି ସବୁ ରଖୁଛନ୍ତି।
ମୁଁ ତ ଆପଣଙ୍କୁ ଆପଣ ଯୋଉଠି ବନ୍ଧୁ ରହୁ ରହୁଛନ୍ତି ବୁଝିଲେ ଯାହାକି ଏକ ବଡ ସହରରେ ଆପ ଆପଣ ରହୁଛନ୍ତି ତ ଆପଣଙ୍କ ଘର ଭଢା ବନ୍ଧୁ କେତେ ଟଙ୍କା ଆପଣ ଦଉଛନ୍ତି?
ବନ୍ଧୁ ଘର ଭଡା କହିବାକୁ ଗଲେ ଆମେ ଯୋଉ ସେଠି ଗାଁରେ ଯୋଉ ରହୁଥିଲୁ ସେ ଗାଁର ତିନି ଗୁଣା ହଉଛି ଏଠି ଆମେ ଘର ଭଡା ଦହୁଛୁ ବୁଝିଲେ। ଏ ତିନି ଗୁଣା ଦଉଛୁ ଆଉ ଯଦି ବି ତିନି ଗୁଣା ଦଉଚୁ ଆମର ଏଠି ପଇସା ଅଧିକ ମାତ୍ରାରେ ଗଲେବି ମୁଁ ଚେଷ୍ଟା କରୁଚି କେମିତି ଅ ଜଲ୍ଦିରୁୁ ଜଲ୍ଦି ମୁଁ ଟିକେ ଆତ୍ମନିର୍ଭରଶୀଳ ହେବି ସେଥିପାଇଁ ମୁଁ ନିଜେ ମଧ୍ୟ ପାଠ ପଢାସହିତ ପିଲାଙ୍କୁ ଏଠି ପାଠ ପଢଉଛି। ମୋର କିଛି ସମୟ ବାହାର କରିକି ଆଜ୍ଞା ଆଜ୍ଞା। କିଛି ସମୟ ବାହାର କରିକି ମୁଁ ସେମାନଙ୍କୁ ଟିକେ ପାଠ ପଢେଇ ଦଉଚି। ଆଉ ସେଥିରୁ ଯେତିକି ଯାହା ବା ବାହାରୁଛି ମୁଁ ଟିକେ ଇଏ ମୋ ମାଙ୍କୁ ସାହାଯ୍ୟ ସହଯୋଗ କରିପାରୁଚି ଆଉ ନିଜ ପାଠ ପଢାରେ ମଧ୍ୟ ତାକୁ ବିନିଯୋଗ କରୁଚି।
ନାଇଁ ନାଇଁ ବନ୍ଧୁ ଆପଣଙ୍କ ଭଲ କାମ ତ ଝିଅଙ୍କୁ ବୁଝିବା କଥା ବୁଝିଲେ ଝିଅଙ୍କୁ କାହିଁକି ପ୍ରତ୍ୟେକ ପୁଅ ମଧ୍ୟଙ୍କୁ ବୁଝି ମୁଁ ଜାଣିବାକୁ ଚାହୁଁଛି ବୁଝିଲେ ଯଦି ଆପ କଣ ଏ ଶୁଣ ଯେ ବିଷୟରେ ଆମେ ଟିକେ ପରେ କଥାହବା ବୁଝିଲେ। କ ଆ ଆ ଆଗାମୀ କାଳରେ ଯେତେବେଳେ ମୁଁ ଆପଣଙ୍କୁ ଫୋନ କରିବି ଆମେ ଏଇ ବିଷୟରେ ବହୁତ କଥାହବା ବୁଝିଲେ କିନ୍ତୁ ବନ୍ଧୁ ଆପଣଙ୍କ ଦୋକାନ କଥା ଯୋଉ ଆପଣ କହିଲେ ବୁଝିଲେ ଆପଣଙ୍କ ଦୋକାନଟି ବନ୍ଧୁ ଅଁ ସହର ପାଖେରେ ନା ଗାଉଁଲି ଏରିଆରେ ଆଜ୍ଞା ଆପଣଙ୍କ ଦୋକାନଟି।
ନାଇଁ ବନ୍ଧୁ ଆମେ ଯୋଉ ଜାଗାରେ ରହୁଚୁ ସେଇଟା ଗୋଟେ ଭଲ ଜାଗାଟେ କହିବାକୁ ଗଲେ ସହର କହିପାରିବେନି କିମ୍ବା ଗ୍ରାମବି କହିପାରିବେନି ପାଖାପାଖି। ଇଏ ଆଉ ହଉ ବନ୍ଧୁ ମୁଁ ଏ ବିଷୟରେ ଆପଣଙ୍କୁ କିଛି ସମୟ ପରେ ଜଣଉଚି। ମୁଁ ଟିକେ ଆମର ମା ଡାକିଲେଣି ମୁଁ ଆସିକି କରୁଚି ଠିକ ଅଛି।
ଆଜ୍ଞା ବନ୍ଧୁ ରଖନ୍ତୁ ନମସ୍କାର ବନ୍ଧୁ।
ଆଜ୍ଞ ଆଜ୍ଞା ଆଜ୍ଞା ନମସ୍କାର।